ହଁ ଭାଇ କେମିତି ଅଛ?
ହଁ ଭାଇ ଭଲ ଅଛି ଆଉ।
ଆଉ ସେ ଯୋଉ ଯିବ ବୋଲି କହୁଥିଲୁ ତମର ଗାଡ଼ି ବାହାରୁଚି ନେପାଳ ଯିବାପାଇଁ। କେମିତି ରହୁଚି କଣ ସବୁ ପଇସା ପତ୍ର ଟିକେ କୁହଟିକେ?
ହଉ ହଉ କହିଦଉଛି ସେଦିନ ମୁଁ କହିପାରୁନଥିଲି ଅସୁବିଧା ହେଇଥିଲା ବୁଝିଲ।
ହଁ।
ହଉ ଆଜି ଶୁଣିଦିଅ ଆଉ।
କଣ ହଉଚି ହେଲେ ଏବେ ଏଇଠୁ ଆମର ଗାଡ଼ି ବାହାରୁଚି ବ୍ରହ୍ମପୁରରୁୁ ହେଲା।
ହୁଁ।
ହଁ ଏଇଠୁ ସବୁ ଜାଗା ମାନେ ତିନିଟା ଗାଡ଼ି ଯାଉଚି ବୁଝିଲ।
ହଁ।
ହଁ ତାଏରୁ ପାଞ୍ଚଟା ସିଟ୍ ଖାଲିଅଛି ବୁଝିଲ।
କୋଉଠି କୋଉଠି ଯାଉଚିକି?
ଏଇଟା ଆମର ଯିବ ସିଧା ଏଇଠୁ ବ୍ରହ୍ମପୁର ଯିବ ଘଟଗାଁ ହେଲା।
ହୁଁ।
ସେଇଠୁ ଯିବ ଯୋଉ କାଳୀ ପୂଜା କରାହଉନି
କୋଉଟି?
ୱେ ୱେଷ୍ଟ୍ ବେଙ୍ଗଲ।
କଲିକତା।
ହଁ ହଁ।
ହଉ ଠିକ୍ ଅଛି ତାପରେ?
ସେଇଠୁ ସିଧା ଆମେ ବାହାରିବା ନେପାଲ୍ ପାଇଁ।
ଓହୋ।
ହେଲା।
ହଉ ଆଉ ପଇସାଟା କେତେ କଣ ଟିକେ କୁହ?
ହଁ ସୁନ୍ଦଉନ ତାପରେ କଣ ହଉଚି ଜାଣିଚନା
ହୁଁ କୁଅଁ।
ଏ ସେଇଠୁ ବାହାରିବା ସେଇଠି ପାଞ୍ଚ ଦିନ ଖଣ୍ଡେ ରହିବା ବୁଝିଲ।
କୋଉଁଠି?
ନେପାଳରେ।
ହଁ।
ହଁ ସେଇଠି ଅଛି ପଶୁପତିନାଥ ଯିବା ହେଲା।
ହଁ।
ତାପରେ ଯିବା ଆମର କାଠମାଣ୍ଡୁ ପଶୁପତିନାଥ ସିଆଡେ ଏ ସେମତି ହେଇକରି ଗୋଟେ ମୁକ୍ତିନାଥ ବୋଲି ଅଛି ସେଇଠିକି ଯିବା ହେଲା।
ଓହୋ।
ହଁ ତାପରେ ରିଟର୍ଣ ପଳାଅଇବା ସେଇଠୁ ଏମିତି ପାଞ୍ଚ ଦିନ ପ୍ରୋଗ୍ରାମ ସରିଲା ପରେ ସିଧା ଆସିବା ଆସାମ।
ଓହୋ ଆସାମ ହେଲେ ଯିବ କି?
ହଁ ସେଇଠି ଟି ପ୍ଲାଣ୍ଟ ଯୋଉ ଟି ର ପାଇଁ ଫେମସ ନା ଚାହା ପାଇଁ।
ହଁ- ହଁ- ହଁ।
ସେ ଜାଗାଟା ବୁଲିବା ପୁରା ଭଲସେ ହେଲା।
ହଁ।
ସେଇଠୁ ସିତି ହେଇକିରି ମନକାମନା ଦେବି ସବୁଆଡେ ଏମତି ମାନେ ଦାର୍ଜିଲିଂ ସିଲିଗୁଡି ସବୁ ଜାଗା ବୁଲାବୁଲି କରିକି ଆସିବା ହେଲା କିଏ।
ଓହୋ ବଢିଆ ଅଛି ତ।
ସେଇଟା ଆଜ୍ଞା ମୁ କଣ ଖାଲିରେ କହୁଛି ମୁଁ ତ କହୁଛି ତମେ ଆହୁରି ଏତେ ଚିହ୍ନା ପରିଛ ବୋଲି ମୁଁ ତମକୁ ପାଞ୍ଚ ହଜାର ଠିକ୍ କହିଲି ବୁଝିଲ।
ହଁ ହଉ ଆଉ ହେଲେ ଖାଇବା ପିଇବା?
ଖାଇବା ପିଇବା ତମେ ଟେନସନ ନିଅନା ହେ ଦି ଟାଇମ ମୁଁ ଖାଇବାକୁ ଦେବି ହେଲାକି।
ଓହ ହଉ ଆଉ ବାହାରିବା ଆଉ। ଆଉ କଣ ଟିକେ କୁହ ତା ବିଷୟରେ କେନ୍ତି କଣ?
କିଛି ନାଇ ଶୁଣ ତମେ ଡାଇରେକ୍ଟ ହେଲା ଗୋଟେ ଜ୍ୟାକେଟ ଫ୍ୟାକେଟ ଧର ହେଲା।
ହୁଁ।
କାହିଁକି ନା ଏତେ ଶୀତ ତମେ ରହିପାରିବନି ହେଲା।
ହୁଁ ଏ ଖରା ଦିନ ଚାଲିଚି ପରା
ହଅ ଏପଟେ ସିନା ଖରା ଦିନ ସେପଟେ ମାଇନସ୍ ଟୁ ବୁଝିଲ।
ଓଃ
ସେଇଥିପାଇଁ ପ୍ରବଳ ଥଣ୍ଡା। ଥଣ୍ଡା ତମକୁ ଜ୍ୱର ହେଇଯିବ ହେ ତମେ ଯେମିତି କହୁଛ ବୁଝିଲ।
ଇସ୍ ହେଲେ ସବୁ ଶୀତ ବସ୍ତ୍ର ଧରିବାକୁ ପଡିବ।
ଶୀତ ବସ୍ତ୍ର ସବୁ ଧରିିବ ତାପରେ ମାନେ ଔଷଧ ହେରିକା ସବୁ ଧରିିବ ହେଲା।
ଉଁ
ତାପରେ ସେଇଥେ ଆମର ଅଛି ବା ଗରମ ପାଣି ବ୍ୟବସ୍ଥା ବି ଅଛି ସବୁ ଯା ପାଇଁ ବୁଝିଲ।
ହୁଁ-ହୁଁ
ତେଣୁ ଡରିବା ଦରକାରନାଇ।
ହଁ କାହିଁକି କହିଲେ ପ୍ରଥମ ଥର ପାଇଁ ଯାଉଛି ନା କୁଆଡେ ଦୂର ଜାଗାକୁ।
ଦୂର ଜାଗା କିଏ ଦେଶ ବାହାରକୁ ଯାଉଛ ହେ।
ହଁ ସେଇଟା କହୁଛି ନା ଦୂର ଦୂରନା ମୋ ପାଇଁ।
ନା ନା ନାଇଁ ଦୁର ଆକା କିନ୍ତୁ ଦେଶ ବାହାରୁ ଟିକେ ଅଲଗା ନା ଆମେ ଆମ
ହଁ ହଁ ହଁ ହଁ ହଁ ବୁଝିଲି ତ ବଢିଆ ବଢିଆ ପ୍ଲାନ୍ ଟା ଆଉ ହଉ ମୁଁ ତମକୁ ପଇସା ଟା ଦେବି କେବେ ଯିବ ବ ମତେ କହିବ।
ହଁ ଏବେ ତ ମୁଁ। କହିଦେବି ଆଉ ସେ ଷ୍ଟିକଟ୍ ତ ଆମ ହାତରେ ଅଛି ବୁକିଂ ହେଇଗଲା ଫାଇନାଲ୍ ହେଲା।
ହଁ-ହଁ।
ଆଉ ଭଲ ଅଛ କୁହ କଣ।
ଆଉ କଣ ଏବେ ତ ଯିବି ଆଉ। କି ଏବେ ଦିଦିର ବାହାଘର ଅଛି ସବୁ କାର୍ଡ ଫାର୍ଡ ବାଣ୍ଟିିବାକୁ ଯିବାର ଅଛି ଭୁବନେଶ୍ଵର ଯିବି। କାଲି ଆଡକୁ ଭୁବନେଶ୍ୱର। ହଁ ଭୁବନେଶ୍ୱର ଯାଇକି ସେ ନନ୍ଦ୍ ନନ୍ଦନକାନନ ଆଡେ ଗୋଟେ ଭାଇଟେ ରହୁ ଚନ୍ତି ସେଠି କାର୍ଡ ଦେବାର ଅଛି। ସେଇଠି ସରିଲା ପରେ ଆଉଥରେ ଆସିବି ମୋ ବସ୍ ରେ ଲିଙ୍ଗରାଜ ମନ୍ଦିର ପାଖରେ ଗୋଟେ ଦିଦି ବି ବାହା ହେବେ ବାହା ହେଇ ଯାଇଚନ୍ତି ସେଇଠି ରହୁଚନ୍ତି ତାଙ୍କଘର ନିଜ ଘର ଅଛି।
ଆଚ୍ଛା-ଆଚ୍ଛା।
ଦିଦିଙ୍କୁ ଦେବି ବହୁତ୍ ଅଛି ଦିଦିନି ପୁରା ରହିବାକୁ ପଡିବ ଆଉ। ଆଉ ଗୋଟେ ଭାଇଟି କସମ୍ ପଲିସିରେ ଦଉଚନ୍ତି ସେଇଠି ଦେବାର ଅଛି। ଏଇଠି ସରିଲା ପରେ ତାପରେ ଆଉଥରେ ଯିଏ ଆସିଚି ସେ ବରମୁଣ୍ଡା।
ହଁ।
ବରମୁଣ୍ଡା ସବୁ-ସବୁ ପୁରା ଭୁବନେଶ୍ୱଵର ଟା ଯା ବୁଲିବାକୁ ପଡିବ ଏଵେ ଆଉ। ଭୁବନେଶ୍ୱର ଟା ଯା ବୁଲି ସବୁ ସରିଲା ପରେ ଆଉଥରେ ଘରକୁ ଆଇିବି ତାପରେ ଏଇଠି ବ୍ରହ୍ମପୁରରେ ଆଉଥରେ ଦିଆ ଦି କରିବାର ଅଛି। କାର୍ଡ ଫାର୍ଡ ସବୁ ବର୍ହ୍ମପୁର୍ ଟା ଗୋଟେ ଦି ତିନି ଦିନ ପଳେଇବ।
ହେଲା ଯେ ତମର ପୁରା ପରିଚୟ ଭୁବନେଶ୍ଵର ବରମପୁର ନାଇଁ କି।
ହଁ ସେମିତିଆ ଭୁବନେଶ୍ୱର ଅଧିକ ଟିକଏ ବ୍ରହ୍ମପୁର ଅିକ ଆଉ ଏତେ କୁଆଡ଼େ ପରିଚୟ କିଏ ନାହାନ୍ତି ଆଉ।
ଆଉ ଅଛନ୍ତି ବୋଲ ରାୟଗଡ଼ା ଯିବାର ଅଛି ଗୋଟେ ବଡ ମା ରହୁଚନ୍ତି। ତାପରେ ରାୟଗଡା ହଁ ତାପରେ ରାୟଗଡା ପରେ ଗୁ ଟିକେ ଯିବାର ଅଛି ସେଇଠି ବି ଗୋଟେ ବଡ ମା ରହୁଚନ୍ତି।
ଅ ହଁ।
ତାପରେ ଏନ୍ତି ହେଇକି ଆଉଥରେ ଆଉ ଗୋଟେ ଦିଦିଟି ବାହା ହେଲେ ଏବେ ସେ ଛତିଶଗଡ ଆଡେ ସେପଟ ଆଡେ ଯିବାର ଅଛି ଟିକେ। ନୂଆପଡ଼ା ଡିଷ୍ଟି।
ହଁ-ହଁ।
ସେ ସେଠି ଯାଇକି ତାଙ୍କ ଘରେ ଦିଆ ଦି କରିକି ସବୁ ଆସିଅଛି ଆଉ। ଆହୁରି ସେ କଲ୍ୟାଣ ମଣ୍ଡପ ଏ ଯାହା ବୁକ୍ ହେଇନି ପାଖାପାଖି ହେଲାଣି ପରା ସବୁ କାମ ଅଧିକ ଅଛି ଆଉ କଣ କରିବା। କଲ୍ୟାଣ ମଣ୍ଡପରେ ତମର କିଏ ଚିହ୍ନଥିବ କହୁନୁ ଗୋଟେ।
ଆରେ ଭାଇ ଆମର ଏଇଠି ଆଶୀର୍ବାଦ, ସେଲିବ୍ରେସନ, କଲ୍ୟାଣ ମଣ୍ଡପ ବଢିଆ କଲ୍ୟାଣ ମଣ୍ଡପ ବୁଝିଲ।
ଆ ଗୋଟେ ରାତି ପାଇଁ କେତେ ଟଙ୍କା ନେବେ?
କିଛି ନାହିଁ ଗୋଟେ ପଚାଶ ହଜାର ଟି ଦେଇଦବ ଆଉ କିଛି ଦରକାର ନାହିଁ ତାଙ୍କୁ ହେଲା କି।
ଅ ଖାଇବା ପିଇବା ଆମର ସବୁ।
ହଁ ଭୋଜି ଟା ତମେ ଆଉ କରିବ। ତାଙ୍କେ ଏମିତି ଖାଲି କରିଦେବେ ନା କଣ ତାଙ୍କେ ପୁରା ସଜାସଜି କରିବେ ବୁଝିଲ ନା।
ଭୋଜି ସହିତ କହିଲେ ହବନି ତାଙ୍କୁ?
ହଁ ହବ ତାଙ୍କର ହେଲେ ସେଇଠି ରୋଷେଇ ମାନେ ଅଛି। ସୁବିଧା ବି ଅଛି ବୁଝିଲ।
ହଁ ହଁ ମତେ ଭୋଜି ସେତେବେଳେ ଟିକେ ଦରକାର ଅଛି ତ ଗାଁ ହେଲେ ଆଉଥରେ ରଷିଆକୁ ବଲେ ସେଟା ସବୁ ଜଗା ଜଗି କରିବାକୁ ପଡିବ। ଆ କି ଲୋକ ଚାରିଆଡେ ସବୁ ପୁରା ସବୁ ଏପଟ ସେପଟ ହେଇଥାଉଚନ୍ତି। ସେଥିପାଇଁ ଆକା ଟିକେ ଏ କାମ ଯାକ ଅଛି ତ। ତାଙ୍କୁ ସବୁ ଦାୟିତ୍ଵ ଦେଇଦେଲେ ତାଙ୍କେ ଭ ଭ କରିବେ ଆଉ। ଯଦି କଣ ଖରାପ ହେଲା ବୋଲେ ତାଙ୍କେ ଆମେ ଆମେ ଦାୟୀ କରିପାରିବା ତାଙ୍କୁ ନା।
ହଁ ନାଇଁ ସତ କଥା କିନ୍ତୁ ମତେ ଲାଗୁନି କି ତମେ ଆଉ ଏ ସବୁ ଯାକ କାମ ଭିତରେ ବୁଲିବା ପାଇଁ ଯିବା ଗଲା ଭଳିଆ ବୁଝିଲ।
ହଁ।
ନା କଣ କହୁଚ?
ବୁଲିବା ପାଇଁ ଯିବି ଏବେ ସରିଯିବ। ସରିଲେ ତ ବାହାରିବେ ଆଉ କନଫର୍ମ ଆ ଆଉ ଦୁଇ ଦିନ ହେଲେ ପଇସାଟା ତ ଦଉଚି ଆଉ।
ସତେକି ମତେ ପଠେଇ ଦବକି ଏବେ?
ହଁ ଏବେ ପଠେଇ ଦେବି। ତମର ଏବେ ଏବେ ସରିଆ ର ଗୋଟେ ଛଅ ଦିନ ପରେ ବାହାରିବ ପରା ତମର?
ହଁ ସାତ ତାରିଖରୁ ବାହାରିବ।
ହଁ ହେଲେ ଛଅ ଦିନ ତ ଛଅ ଦିନ ଭିତରେ ମୁଁ ପୁରା ଫ୍ରି ହେଇଯାଇଥିବି ଆଉ। ସବୁ କାମ ଫାମ ସରାଇକି ରେଡି ହେଇଯାଇଥିବି ଆଉ ବାହାରିବା ଆଉ।
ହେଲେ ବୁଝିଲ ଭାଇ ପୁରା ଅ ମାନେ ଏ ସିି ଗାଡି ବୁଝିଲ।
ହଁ, ଏସିି ଗାଡି ତ ଆଉ ହେଇଗଲା ଆଉ କିଛି ଗରମ ଫରମ ଲାଗିବନି।
ମାନେ ଯୋଉ ଆଉ ବସିଆ ମୁଁ ସିଟ ସିଟ କହୁଚି ସିନା ମାନେ ବସିକି ତମେ ଯିଅନି ଶାନ୍ତି ନ୍ତି ରେ ଶୋଇକି
ହଁ, ହଁ ହଁ।
ନା ବୁଝିଲନି?
ବୁଝିଲି, ବୁଝିଲି।
ହଁ ମାନେ ସେ ତଳେ ହେଲେ ଶୋଇବା ପାଇଁ ଅଛି, ଉପର ହେଲେ ଶୋଇବା ବ୍ୟବସ୍ଥା ଅଛି ହେଲା।
ହୁଁ।
ପୁରା ମାନେ ପୁରା ସାଇଜ ଉପରେ ଅଛି ଗାଡି ହେଲା କି? ଖାଲି ଆମେ ବାହାରିବା କଥା।
ହଁ ବାହାରିବା ତ ଆଉ ସାତ ତାରିଖ ଦିନ ଆଉ। ଜୟ ଜଗନ୍ନାଥ କହିକି ବାହାରିବା ଆଉ।
ହଁ। ନାଇଁ, ସତରେ ସେମାନେ ଆମେ ଯେତେବେଳେ ଯାଉଚୁ ମାନେ ନେପାଲ କି ମାନେ ଦାର୍ଜିଲିଂ ହଉ ସିଲିଗୁଡି ହଉ ହେଲା।
ହୁଁ।
ସେପଟେ ଗଲେ କଣ ହଉଚି ତାଙ୍କେ ଫାଷ୍ଟରେ ଦେଖ ଦେଖୁ ଦେଖୁ ଜାଣିଦେବେ ଯେ ହଁ ଆଙ୍କେ ପୁରୀ ଜଗନ୍ନାଥ ଧାମରୁୁ ଆସିଚନ୍ତି ବୁଝିଲ।
ହଁ ସେଇଟା ତ ଆମର ପୁରା ଜାଣିଦେବେ ଦେଖିକି ଆମକୁ ଆଉ।
ହଁ ତ ସିନ୍ତରେ ତାଙ୍କେ ସବୁ ଜାଣି ଦଉଚନ୍ତି ତ ଯେତେବେଳେ ଦେଖିବେ ମାନେ ଯାହାକୁ ଦେଖିବ ଖାଲି ଜୟ ଜଗନ୍ନାଥ ଜୟ ଜଗନ୍ନାଥ ପୁରା ରାସ୍ତା ସାରା ବୁଝିଲ।
ହୁଁ।
ହଁ ପୁରା ମାନେ ଓଡିଶା ଗାଡି ମାନେ ପୁରା। ରାସ୍ତା ଖୋଲିଦେବେ।
ହୁଁ। ନାଇଁ ଭଲ, ଭଲ ଏଇଟା ଗୁଟେ।
ହଁ ଭଲ ନା ଆଉ। ବହୁତ ଭଲ।
ହୁଁ। ହେଲେ ଆଉ କୁଆଡ଼େ ଯିବ ଏବେ? ହଁ, ଆଜି ଖରାରେ।
କଣ? ଦେଖଆ ଏବେ ତ ଯିବାର ଅଛି ବଲେ କଣ ହେଲା କହିଲ ଏବେ ଟିକେ ଏପଟେ ଗରମ ହଉନି କି?
ହୁଁ।
ସେଇଥିପାଇଁ ଗୋଟେ ଏସିି ଟେ ଅର୍ଡର କଲି ବୁଝିଲ।
ଓହୋ।
ସେଇଥିପାଇଁ ଏକା ମୁଁ ଲାଗିଛି ଆଉ। ସେ ଆସୁନି ସେ ଲଗେଇବା ପାଇଁ ବୁଝିଲ ନା।
ହୁଁ। ହୁଁ। କେତେ ଟଙ୍କା ପଡିଲା?
ଏଇଟା ମତେ ଷାଠିଏ ଷାଠିଏ ହଜାର ପଡିଲା
ଓହୋ। ତ ପର କେତେ ଟନ ବାହାର୍ଲା କି?
ହଁ ଏଇଟା ୱନ୍ ପଏଣ୍ଟ ସିକ୍ସ।
ଓହୋ ହଉ ଆଉ।
ତ ବିଚାର କଲାଣି କୁହନ କିଛି ହେଲେ ମାନେ ଆସୁନି ଯାଉନି ଗୋଟେ ବିଚାର କରୁଛି। କଣ କରିବା ଏସିରେ ଗରମ ମାନେ ପ୍ରବଳ ଗରମ ଲାଗୁଛି।
ହୁଁ। ହୁଁ। ନାଇଁ ଡାକିଦିଅ ଡାକିଦେଲା ଜଲ୍ଦି ଲଗେଇଦେଲା ଭଲ।
ଆରେ ସେ କଣ କହୁଛି ବୁଝିଲ କି?
ହଁ।
ସିଏ କହୁଛି ମୁଁ ଦେଢଶହ ପ୍ଲସ ଏସିି ଅଛି ବୁଝିଲ।
ଓହୋ।
ମାନେ ସେ ଲଗେଇବ ତାପରେ ଆମର ଲଗେଇବ ବୋଲେ ସେ ଆମେ ଆମର ପଳେଇଥିବା ନାଇ? ଋତୁ ପଳାଇଥିବ।
ହଁ। ଶୀତ ଋତୁ ପଳାଇବ ଲାଗିଲାଣି ଆଉ।
ହଁ ସେଇଥିପାଇଁକା ମୁଁ ଲାଗି ପଡିଛି ଦେଖିବା କଣ ହଉଛି? କଣ କହିବ, ହଉ ବୁଝିଲ।
ହୁଁ।
ହଁ। ହୁଁ। ବିଚାର କରୁଛି କଣ କରିବା?
ହଉ ଆଉ ରଖୁଛି। ଟିକେ ଯିବାର ଅଛି ତ, ମୁଁ ଗଲେ ବଜାର ଟିକେ ଯିବି। ସାମାନ ଟିକେ ଆଣିବି।
ହଁ। ହଁ କିଛି ଅସୁବିଧା ନାହିଁ। କିଛି ଅସୁବିଧା ନାହିଁ। ହଁ ହଉ କର ଦେଖ ଓକେ ମାରିଦବ ହେଲା।
ହଁ। ହଁ।
ହଉ ହଉ।